ହ୍ୟାଲୋ।
କଣ କରୁଛ।
ଛାତ ଉପରେ ବସିଛି।
ଆଉ ପବନ ଦଉଛି ବୋଧେ।
ହଁ ପବନ ଦଉଛି ଏବେ ବର୍ଷା ବି ଉଠେଇଛି।
ହଁ ଆମ ଆଡେ ବି ସେଇ ବର୍ଷାଉଠେଇଛି ଯେ ହେଲେ ଗୁଳୁ ଗୁଳି ଟିକେ ହଉଛି।
ହଁ ଏଥର ଆମେ ଏଇ ବର୍ଷ ହୋଲି ଟା ବହୁତ ଭଲ ଖେଳିଥିଲେ।
ହଁ ବହୁତ ଭଲ ସେ ଖେଳିଥିଲେ। ମତେ ତ ବହୁତ ମଜା ଲାଗିଲା।
ଏଥର ଯୋଉ ହୋଲିରେ ଆମେ ଯୋଉ ଯାଇଥିଲେ ବ୍ରହ୍ମେଶ୍ଵର ପାଖକୁ ଯୋଉ ଖାଇବା ପାଇଁ ସେଇଠି ବି ଭଲ ଖାଇବା ଦଉଥିଲେ ନା।
ହଁ ସେଇଟା ପୁଣି ସବୁ ବର୍ଷ ହୁଏ ଜାଣିଛ ନା।
ତାପରେ ସେଇଟା ଯୋଉ ହେଇଥିଲା ସେଇଠି ସବୁତକ ଫ୍ରିରେ ବି ଦଉଥିଲେ ଡଙ୍କ ତୋରାଣ ବି ସେଇଠି ହେଇଥିଲା।
ହଁ ଆହୁରି କେତେ କଣ ସବୁ ହେଇଥିଲା ନା।
ହଁ ଏତେ ଜିନିଷ ହେଇଥିଲା ଯେ ଖାଇବାକୁ ପେଟରେ ଜାଗା ବି ନଥିଲା।
ସେଇ କଥା ସକାଳୁ ତ ମୁଁ ପିଠା ଖାଇ ଦେଇଥିଲି। ତାପରେ ଯାଇର ତମର ମୋର ଗଲା ବେଳକୁ ମୋ ପେଟରେ ଆଉ ଜାଗା ନାହିଁ।
ହଁ ତାପରେ ଯୋଉ ତାପରେ ଯୋଉ ଆମେ ଯୋଉ ଆସିଲା ବେଳକୁ ଯୋଉ ସାଙ୍ଗେ ସାଙ୍ଗେ ସମସ୍ତେ ହୋଲି ଲଗେଇ ଦେଲେ ଆମେ ତ ଗୋଟେ ମିନିଟ ରେ ହିଁ ଭୂତ ହେଇଗଲେ।
ହଁ ପରା ସମସ୍ତେ ଆସିକି ପୁରା ରଙ୍ଗ ଲଗେଇ ଦଉଛନ୍ତି।
ତାପରେ ଯୋଉ ଆମେ ସକାଳୁ ଉପ ଆସିକି ଯୋଉ ଛାତ ଉପରେ ଫଟୋ ଉଠଉଥିଲେ ସେଇଟା ବି ବହୁତ ଭଲ ଲାଗୁଥିଲା।
ହଁ ସେ ଯଉ ଚଷମାରେ ରଙ୍ଗ ଦିଆ ଅଲଗା ଅଲଗା କଲର ରଙ୍ଗ ଲଗେଇଛି।
ହଁ ତାପରେ ଯୋଉ ଆମେ ଦି ଜଣ ସେମ ସେ କଲର ର ଡ୍ରେସ ପିନ୍ଧିଥିଲେ ତମେ ବି ହ୍ାଇଟ ପିନ୍ଧିଥିଲ ମୁଁ ବି ହ୍ାଇଟ ପିନ୍ଧିଥିଲି।
ହଁ ଯା ହଉ ତମେ ଏମତି ଗୋ ଭଲ ଆଇଡିଆ ଟା ଦେଇଥିଲ ସେ ଯୋଉ ଚଷମରେ ଅଲଗା ଅଲଗା ରଙ୍ଗ ଲଗେଇକି ସେଇଟା ପୁରା ବଢିଆ ଲାଗିଲା।
ଆମର ତ ହୋଲିରେ ଫଟୋ ଉଠେଇାର ପ୍ଲାନ ନଥିଲା ଆପଣ କହିଥିଲେ ବୋଲି ମୁଁ ଉଠେଇଦେଲି ଆଉ ସେଦିନ ବି ଆମେ ଦି ଜଣ ବହୁତ ଭଲ ଭଲ ଫଟୋ ଉଠେଇଛନ୍ତି। ତାପରେ ଆମେ ଦି ଜଣ ଯୋଉ ରିଲସ କରିଥିଲେ ସେଇଟା ବି ବହୁତ ଭଲ ହେଇଥିଲା।
ହଁ ସେ ର ଟା ଏବେ ଟେଣ୍ଡିରେ ଚାଲିଥିଲା ନା । ତ ସେଟା ତ ମତେ ପୁର ଭଲ ଲାଗିଲା ଆଉ ଯାହା ହଉ ଧନ୍ୟବାଦ ଆପଣ ମୋର ବହୁତ ଭଲ ଫଟୋ ଉଠେଇ ଦେଇଥିଲେ।
ଆପଣ ବି ମୋର ବହୁତ ଭଲ ଭଲ ଫଟୋ ଉଠ
ଆପଣ ପୁଣି ବୋଧେ ୟାରକୋର୍ଟରେ କଣ ଗୋଟେ କଲେ ସେଥିପାଇଁ ମତେ
ଶୁଭୁନି ।ଏବେ ଶୁଭିଲା।ଏବେ ଶୁଭିଲା ଆପଣ ମୁଁ ସେ ତ କିଛି ବି କରିନି ମୁଁ ତ ଫୋନଟା ହେଇ ଖାଲି ଧରିଛି। ଆଉ କିଛି ବି କରିନି।
ମିଛ ହଉ ଛାଡ଼ନ୍ତୁ ।ତ ଆମର ତ ଆମର ରୁଦ୍ରାଂଶ ବି ଆସିଥିଲା ନା ତା ବନ୍ଧୁକ ପିଚକାରୀ ଟା ବହୁତ ସୁନ୍ଦର ହେଇଥିଲା।
ହଁ ସେ ବି ଆସିଲା ଛାତ ଉପରକୁ ଆମର ଖେଳୁଥିଲା। ତାପରେ ତାକୁ ବି ଆମେ ହୋଲି ଲଗେଇ ଦେଇଥିଲୁ।
ହଁ ତ ସେ ବନ୍ଧୁକ ପିଚକାରୀ ଟା ନାରଙ୍ଗୀ ରଙ୍ଗର ହେଇଥିଲା ତାପରେ ତା ଉପରେ ଗୋଟେ ଧଳା ରଙ୍ଗର ବଲ୍ଟ ବି ଲାଗିିନଥିଲା କି
ହଁ ସେଇଥିରେ ସେ ସମସ୍ତଙ୍କୁ ପାଣି ଆଣିକି ଆମେ ଯୋଉ ଫଟୋ ଉଠେଇଥିଲେ ଆମ ଫୋନ ଉପରେ ବି ପକେଇ ଦେଇଥିଲା ଆପଣ ତାକୁ ବହୁତ ପାାର୍ଟି କରିଥିଲେ ସେଦିନ
ଫୋନ୍ଟା ଖରାପ ହେଇଯିବନି
ସେ ଛୋଟ ଛୁଆଟା ସେ ଥୋଡ଼ି ନା ଜାଣିଥିଲା କିନ୍ତୁ ଆପଣ ଭଲ କଲନି ସେଇ ଯୁଗରେ ସେ ରାଗିକି ପଳେଇଲା
ହଁ ବାସ ସେ ସ୍କୁଲ ଗଲାଣି ଆଉ ଏତେ ବି ଛୋଟ ହେଇକି ନାହିଁ
ଫିର୍ ବି ସେ ଛୋଟ ବୋହୁତ ଛୋଟ ଅଛି ତ ସେ
ଫିର୍ ବି ସେ ଜାଣିଛି କଣ ଟା କରିବା କଥା କଣଟା ନକରିବା କଥା
ତାପରେ ସେ ଯୋଉ ଆସିଲା ହୋଲି ଯୋଉ ଆମ ମୁଣ୍ଡ ଉପରେ ପକେଇ ଦେଇଥିଲା
ହଁ ହଁ
ତାପରେ ହୋଲି ଟା ବି ଫୋନ ରେ ଆସିକି ପଡିଥିଲା କ୍ୟାମେରା ଉପରେ
ହଁ ପରା ମରିସେ ସ୍ପିକର ପାଖରେ ବି ସେ ହୋଲିର ରଙ୍ଗ କେତେଟା ପଡି ଯାଉଥିଲା
ତାପରେ ଆପଣଙ୍କ ମାମା ଯୋଉ ଛାତ ଉପରେ ବହୁତ ସାରା ଲୁଗା ଶୁଖେଇଥିଲେ ସେଇଠି ଯୋଉ ସବୁ ରଖା ହେଇଥିଲା ସେଇଠି ସି ଆଣିକି ସବୁତକ ହୋଲି ତକ ନେଇକି ସେଇଠି ପକେଇଦଲେ ତାପରେ ଆମେ ଦି ଜଣ ଗାଳି ଶୁଣିଲେ
ଏବେ କହୁନ ସେ ଛୋଟ ପିଲାଟା ବୋଲି ଏମିତି କଣ କରିବା କଥା ସେ କଣ ଠିକ ସେ ଜାଣିନି ଆମେ ତାକୁ ବାରମ୍ବାର ସେଇଠି ମନା କଲେ କି ଲୁଗାପଟା ଗୁଡା ଧୁଆ ହେଇକି ଶୁଖା ହେଇଛି ସେଥିରେ ରଙ୍ଗ ପକାନି ଆମେ ଯୋଉ କଥା ଟା ତାକୁ ମନା କରିଛେ ସେ ସେଇ କଥାଟା ହିଁ କଲା
ତାକୁ ଯୋଉ କଥା ଟା ମନା କରନ୍ତି ଆମେ ସେ ତ ସେଇ କଥା ଟା ଅଧିକ କରେ
ସେଇାପରା
ତାପରେ ଯୋଉ ଆମ ଗଛରେ ଯୋଉ ସବୁ ଫୁଲ ଗୁଡାକ ହେଇଥିଲା ତାକୁ ବି ଛିଣ୍ଡେଇକି ଫୋପାଡିଦେଲା
ଆଉ କଣ କହିବି କୁହ ଏତେ କଷ୍ଟରେ ଏ ଖରା ଦିନ ଟା ବି ତାକୁ ପାଣି ଦେଇକି ବଢା ହେଇଛି ସେ ଫୁଲ ଟାକୁ ଛିଡେଇଦେଲା
ପୁଣି ସକାଳୁ ସଞ୍ଜେ ଯୋଉ ଖରା ଗରମରେ ଯୋଉ ପାଣି ଦିଆ ହଉଛି ସିଏ ଏତେ କଷ୍ଟରେ ଯୋଉ ବଢା ହଉଛି ସିଏ ଯଦି ଆସିକି ଛିଣ୍ଡେଇ ଦବ ତାହେଲେ ରାଗ ତ ଲାଗିବ ମୁାବ ମାନୁଛି ତାପରେ ସିଏ ବି ପଳେଇ ଆଉ ଆସିଲାନି
ହଁ ଆଉ ତାପରେ ଆମେ ଯାଇର ତମର ମୋର ଯୋଉ ଯାଉଥିଲେ ତମର ମାମୁଙ୍କ ଝିଅ ଦେଖାହଲାନି ସେ ବହୁତ ସୁନ୍ଦର ହେଇଛି
ହଁ ସିଏ ଏବେ ଯୋଉ ଝଡି ବି ଯାଇଛି ଆଉ ସିଏ ବହୁତ କ୍ୟୁଟ ଟା ବି ତାପରେ ସିଏ ବି ଆସିଥିଲା ଆମ ଘରକୁ ହୋଲି ଖେଳିବାକୁ ତାପରେ ଯୋଉ ପାଣି ବେଲୁନ ନଥାଏ କି ସେ ପାଣି ବେଲୁନ ଗୁଡାକ ମୋ ଘରେ ସବୁ ପାଣି ପୂରେଇକି ଯାଇଥିଲେ ତାକୁ ମୁଁ ଆସିଲା ବେଳକୁ ସବୁ ସାରି ଦେଇଛି
ଆରେ ଆରେ ତାକୁ ସେଇଟା ବୋଧେ ଭଲ ଲାଗିଛି ସେ ସେମତି ମାନେ ଧରିକି ଫୋପାଡିବ ନା ତାକୁ ମଜା ଲାଗିଛି ବୋଧେ ସେ ସେମତି ଧରିକି ଫୋପାଡିଛି ଆଉ
ହଁ ତାକୁ ସେଇ ଜିନିଷ ଟା ବି ବହୁତ ପସନ୍ଦ ଯଦି ତାକୁ ଏଇନା ମୁଁ କହିବି ଆଉ ସେ ତତେ ସେ ପାଣି ବେଲୁନ ଦେବି ସେ ସାଙ୍ଗେ ସାଙ୍ଗେ ପଳେଇ ଆସିବ
ଆରେ ଆରେ ତାପରେ ଆମେ ସେଇଠୁ ଯାଇକି ସେ ଯୋଉ ଫୁଡକୋଟ ଟା ନାହିଁ ବ୍ରହ୍ମେଶ୍ଵରର ସେଇଠି ହିଁ ଖାଉଥିଲେ ସେଇଠି ପୁରା ନାଚ ଗୀତ ବି ହଉଥିଲା
ହଁ ସେଠି ନାଚ ଗୀତ ବି ହଉଥିଲା ତାପରେ ସେଠି ଭଲ ଭଲ ଖାଇବାକୁ ବି ଦଉଥିଲେ
ହଁ ପରା ସିଝା ଅଣ୍ଡା ତ ମୁଁ ଏତେ ଖାଇ ପାରିଲିନି କାରଣ ସେଠି ବହୁତ ଭିଡ ଥିଲା ତାପରେ ମୁଁ କିନ୍ତୁ ଦହିବରା ତିନିଥର ଖାଇଛେ ଆଉ ମକା ବି ଖାଇଛେ
ଆଉ ଯୋଉ ଜିଲାପି ଜିଲାପି ବି ଖାଇଛେ
ହଁ ଗୁପଚୁପ ବି
ହଁ ଗୁପଚୁପ ଭଲ ଲାଗୁଥିଲା ତାପରେ କିନ୍ତୁ ଭିଡ ହେଇଥିଲା ବୋଲି ଅଧିକ ଖାଇ ହେଲାନି
ହଁ ପରା ବହୁତ ଲୋକ ହେଇଥିଲେ ସେ କିଏ ନେତା ଏମିତି ଦଉଛନ୍ତି ତ ସେଥିପାଇଁ ବହୁତ ଲୋକ ହେଇଯାଇଥିଲେ
ତାପରେ ଯୋଉ ଆମେ ଯୋଉ ପାର୍କ ଯାଇଥିଲେ ମନେ ଥିବ ସେଇଠି ବି ବହୁତ ସାରା ଫଟୋ ଉଠେଇଥିଲେ
ହଁ ହଁ ମନେ ପଡିଲା ମନେ ପଡିଲା ପାର୍କ ଯଉ ଯାଇଥିଲେ ଆମେ
ଆମ ଛାତ ଉପରେ ଏବେ ଆଉ ଟିକେ ପୂର୍ବରୁ ବହୁତ ବର୍ଷା ଉଠେଇଲାା ଭଳିଆ ପବନ ହଉଥିଲା ଏବେ ବହୁତ ଜୋରସେ ଖରା ହେଲାଣି
ଆରେ ଆମ ଛାତ ଉପରେ ବି ସେ କେଜାଣି କଣ ସେ ଖରା ବର୍ଷା ଟା ସେମିତି ହଉଛି ଟିକେ ବେଳ କେତେବେଳେ ତାର ଇଚ୍ଛା ହେଲା ବର୍ଷା ଉଠେଇଦେଲା ମେଘୁଆ କରିଦେଲା ଏବେ ପୁଣି ଯେମିତି ମାନେ ଠିକ ବାରଟା ବେଳର ଖରା ହୁଏନି ସେମିତିକା ଖରା ହଉଛି
ହଁ ତାପରେ ଯୋଉ ଆଜି ବୋଧେ ଯାହା ଲାଗୁଛି ଆଜି ରାତିରେ ବର୍ଷା ହବ
ଦେଖାଯାଉ କଣ ହଉଛି ଏଇ ପହର ଦିନ ତ ସେମିତି ମାନେ ବିଜୁଳି ଘଡଘଡି ସବୁ ମାରିଲା ତାପରେ ତ ଟୋଟାଲି ବର୍ଷା ମାନେ ଏତେ କମ୍ ବର୍ଷା ହେଇଚି ବଟ ଯେତିକି ବର୍ଷା ହେଇଚି ସେତିକି ଢ଼େରେ।
ତା ପୂର୍ବରୁ ବି ଦି ତିନି ଦିନ ପୂର୍ବରୁ ତାର ବର୍ଷା ବି ହେଇଥିଲା ସେଦିନ ବି ବହୁତ ଜୋରସୋ ବର୍ଷା ହେଇଥିଲା ଦି ଘଣ୍ଟା ଖଣ୍ଡେ ହେଇଛି
ହଁ ମାନେ ହବନି ହବନି ତାପରେ ଏମିତି ଦି ତିନି ଦିନ ଲଗାତାର ହଉ ସେଇ ମାନେ ସପ୍ତାହକୁ ଦି ତିନି ଥର ତ ସେମିତି ଟିକେ ବର୍ଷା ହଉ ନହେଲେ ଖରାରୁ ଜମା କିଛି କରିହଉନି।
ହଁ କାରଣ ଏଇନା ଆଉ କିଛି ଦିନ ପରେ ଖରା ଦିନ ଆହୁରି ଜୋରସେ ସରିଯିବ ନା ଲାଷ୍ଟ ବେଳକୁ ବହୁତ ଜୋରସେ ଖରା ହବ।
ହଁ ଏଇ ତ ମେ ସରିଗଲା ଆଜି ତାପରେ ଜୁନ ଜୁଲାଇ ଯଦି ସେ ରଜ ବେଳକୁ ଯାହାଟିକେ ବର୍ଷା ହବାକଥା ହବ ନହଲେ ତ କାଇଁ ଲାଗୁନି କଣ ହେବ କେଜାଣି ସେ ବର୍ଷାପାଗ ଖରାପାଗ କାହାର କିଛି ଠିକ ଠିକଣା- ପଣା ନାଇ
ହଁ କିନ୍ତୁ ଆମେ ହୋଲିରେ ଏଇ ବର୍ଷ ବହୁତ ଭଲ ମଜା କରିଥିଲେ।
ଯାହା କହିଲ।
ତାପରେ ହୋଲିରେ ଯୋଉ ତମ ଚୁଟିରେ ଯୋଉ ବହୁତ ସାରା ଗ୍ରୀସ୍ ଲାଗି ଯାଇଥିଲା ଆ ଯୋଉ ରୁପା କଲର ର ସେଇଟା ବି ଆପଣ ସେଥିରେ ପୁରା ବୁଢୀ ଭଳିଆ ଦେଖାଉଥିଲେ।
ହଁ ପରା ସେ ସାଇ, ରୂପାଲି ଆଉ ଯାଇ ଆଉ ତମେ ମତେ ସମସ୍ତେ ମିଶିକି ସେ କ୍ରିସ ମୋ ଚୁଟିରେ ଲଗେଇଦେଲା ଆଉ ମୁଁ ତାକୁ ଯେତେ ଧୋଇଲେ ସେ ଛାଡିଲାନି ତାପରେ ଦି ଦିନ ପରେ ସେ ମେଥି ଆଉ ଯୋଉ ମନ୍ଦାର ପତ୍ର କେତେ କଣ ବାଟି ଟିକେ ଲଗେଇଲାରୁ ସେ ଯାଇକି ଛା ଛାଡିଲା ନଲେ ସେ ଦି ଦିନ ମୋ କାନ ମୋ ବେକ ଯାହାଠି ବି ଗ୍ରୀସ୍ ଲାଗିଥିଲା କିଛି ଛାଡି ନଥିଲା।
ତାପରେ ଆପଣ ଯୋଉ ମତେ ତଳେ ପ ରୋଡ ଉପରେ ପକେଇକି ଯୋଉ ମୋ ଉପରେ ଯୋଉ ମୁଣ୍ଡ ଫଟା ଗ୍ରୀସ ଘରିକା ଲଗଉଥିଲେ ସେଇଟା।
ଆରେ ଆରେ ମତେ ଟିକେ ମଜା ଲାଗିଲା ଆଉ ସେଥିପାଇ ମୁଁ ଏମିତି କରିଦେଲି ଆଉ।
ତାପରେ ଯୋଉ ଆମେ ଆସିଲେ ଯୋଉ ଘରେ ଯୋଉ ଆମକୁ ଚିହ୍ନି ପାରିଲେନି ସେଇଟା ବି ଘରେ ପଚାରିଲେ ତମେ କିଏ ଆମ ଘରକୁ କାଇଁ ଆସିଚ।
ହଁ ପରା ଆମେ ଟୋଟାଲି ପୁରା ଭୂତ ହେଇଯାଇଥିଲେ ପାଣି ଛାଟିକି ନାଚି ମୁଣ୍ଡ ଫଟା ଲଗେଇ ମୁଁ ତ ଜମା ମତେ ମତେ ଦେଖିଲେ ମୁଁ ବି ନିଜକୁ ଚିହ୍ନି ପାରିବିନି।
ହଁ ଆମ୍ ମୁଁ ତ ନିଜକୁ ଚିହ୍ନି ପାରୁନଥିଲା ଆଉ ଯୋଉ ଆମେ ରା ରୋଡ ଉପରେ ଯୋଉ ଶୋଇକି ଫଟୋ ଉଠେଇଥିଲେ।
ହଁ ପରା ହଉ ତାହେଲେ ମୁଁ ଏବେ ରଖୁଛି ପରେ କେବେ କଥା ହବା।
ହଉ ରଖୁଚି।
ହଁ ହଁ।